ହାଲୋ।
ହାଲୋ ଜୟ ଜଗନ୍ନାଥ, ନମସ୍କାର ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଉଛି।
ପୁରା ଅତି ସୁନ୍ଦର। ର ଶୁଭା ଯାଉଛି।
କାଲି ଭଳିଆ ମୋ ଭଏସ ଟା ଆପଣଙ୍କୁ ଗୀଟାର ଭଳିଆ ଶୁଣା ଯାଉନି ତ?
ନାଇଁ ନାଇଁ ଆଜି ପୁରା ସ୍ପଷ୍ଟ ନିର୍ମଳ ଏବଂ ସୁଫଳ ଭାବେ ସୁଭୁଛି।
ଆଛା, ଆପଣଙ୍କ କଥା ଶୁଣିକି ମତେ ବହୁତ ଖୁସି ଲାଗିଲା କି ମୋର ଭଏସ ଟା ଆପଣଙ୍କୁ ବହୁ କ୍ଲିୟର ଶୁଣାଗଲା।
ହଁ, ହ, ଆମକୁ ମଧ୍ୟ ଖୁସି ଲାଗିଲା।
ଆଛା, ଆପଣ ସକାଳୁ ସକାଳୁ କେତେବେଳେ ଥିଲେ
ଆଜି ଛଅଟାରେ ଉଠିଲି।
ହଁ, ଆପଣ ଏତେ ସକାଳୁ ଉଠିକି କଣ କରୁଛନ୍ତି?
ନାଇଁ ଆଜି ଟିକେ ଜଲଦି ଉଠି ପଇଲି ଯେହେତୁ ଆଜି ଟିକେ ପାର୍କ ଯାଇଥିଲି ସେଇଥିପାଇଁ
ଅ ସକାଳୁ ଉଠିଲି, ଉଠିକି ଫୋନ ଆସିଲା ଯିବାକୁ ତେଣୁ ଉଠିଲି ମ୍ୟାଟ୍ ଟି ଧରଲି ଯୋଗା ମ୍ୟାଟ ତାପରେ ବାହାରି ପଡିଲି ପାର୍କ ଯିବାକୁ, ପାର୍କ ଗଲି। ସେଠାରେ ଥିବା ଶାନ୍ତ, ସୁନ୍ଦର, ନିର୍ମଳ ପରିବେଶ ଦେଖି ଆମ ମନ ଆହୁରି ଶାନ୍ତ ହେଇଗଲା। ତାପରେ ଆମେ ଯୋଗ ମଣ୍ଡପରେ ଯାଇ ପହଞ୍ଚିଲୁ। ଯୋଗ ମଣ୍ଡପରେ, ଯୋଗ ମ୍ୟାଟ୍ ଟି ପାରି ଦେଇ ଆସନରେ ବସି ପଇଲି ଏବଂ ଦେଖି ଯେଉଁ ସବୁ ଆସନ ଯୋଗ ଗୁରୁ ଶିଖାଉଥିଲେ ସେଇ ସେ ଆସନ କରୁଥିଲୁ।
ଆଛା, ଆପଣ ତାହଲେ ପ୍ର ପ୍ରତିଦିନ ଜୀବନରେ, ପ୍ରତିଦିନ ଭାବରେ ଯୋଗ କରୁଛନ୍ତି। ଏତେ ବ୍ୟାୟାମ କରୁଛନ୍ତି ଏହାର ଉପକାରିତା କଣ?
ୟାର ଉପକାରିତା ବହୁତ ସାରା ରୋଗୀ ଅଛି ହଁ ଆରେ ହଁରେ ହଁ
ଆରେ ଏହାର ଉପକାରିତା ସ୍ୱରୂପ ମତେ ଲାଗୁଛି ଆପଣ ଖୁବ ଡେଙ୍ଗା ହୋଇଯାଇଛନ୍ତି।
ନାଇଁ ନାଇଁ ନାଇଁ ନାଇଁ ଉପକାରିତା ଦେଖିବାକୁ ଗଲେ ଯୋଉ ଅ ପ୍ରଥମେ ଆମେ ଆମ ଶରୀର ଦ୍ଵାରା କିଛି ଅଙ୍ଗ ପ୍ରତ୍ୟଙ୍ଗରର ଏକ୍ସରସ କରୁୁଚୁ ସେଇଟା ହଉଛି ଦେହର ସୁସ୍ଥତା ପାଇଁ।
ତାପରେ କରାହଉଛି ପ୍ରାଣାୟାମ, ପ୍ରାଣାୟାମ ହଉଛି ଆମର ମନର ସ୍ଥିରତା ମାନସିକତା ଏବଂ ସ୍ଥିରତା ଆଣିବାରେ ସହାୟକ କରିଥାଏ ପ୍ରାଣାୟମ। ଆଉ ଆମେ ସୂର୍ଯ୍ୟ ନମସ୍କା ମଧ୍ୟ କରୁ ଆପଣ ଜାଣିଛନ୍ତି, ସୂର୍ଯ୍ୟ ନମସ୍କାର ବିଷୟରେ କିଛି?
ହଁ ମୁଁ ସୂର୍ଯ୍ୟ ନମସ୍କାର ବିଷୟରେ ଜାଣିଛି, ଏହା କିଛିଟା ପଦ୍ଧତି ଏବଂ କିଛି ଏଟା ଷ୍ଟେପ୍ ଦେଇକି ଯାଇଥାଏ, ଆମେ ଆମର ବିଦ୍ୟାଳୟ ସମୟରେ ଏହାକୁ ବହୁତ ବାର କରିଛୁ, ଇଏ ଆମ ଆମର ବିଦ୍ୟାଳୟ ସମୟର ପ୍ରତିଦିନର ଗୋଟେ ଅ ରୂପେ ବି ମଧ୍ୟ କାର୍ଯ୍ୟକାରୀ କରୁଥିଲା, ଆମେ ଶାରୀରିକ ସମୟରେ ପ୍ର ସ୍କୁଲର ସବୁ ଛାତ୍ରଛାତ୍ରୀ ବୃନ୍ଦ ମିଶିକି ଏହି ସୂର୍ଯ୍ୟ ନମସ୍କାର ଟି
କରୁଥିଲେ।
କରୁଥିଲୁ କା? କାର୍ଯ୍ୟକାରୀ କରୁଥିଲୁ ଯାହା ଫଳରେ ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀ ମାନେ ସୁ ତ ରହୁଥିଲେ ଏହାର ମଧ୍ୟ ଅନେକ ଉପକାରିତା ରହିଅଛି। ସୂର୍ଯ୍ୟ ନମସ୍କାରରେ ଆମକୁ ଭିଟାମିନ୍ ଡି ମଧ୍ୟ ମିଳି ପାରିଥାଏ।
ହଁ ସୂର୍ଯ୍ୟ ଆଲୋକ ଯଦି ପଇଲା ତାହେଲେ ନ ପଇଲେ କୋଉଠୁ ପାଇବୁ?
ଆମର କିନ୍ତୁ ଦଶଟା ବେଳେ ଖରାରେ ସୂର୍ଯ୍ୟ ନମସ୍କାର ହଉଥିଲା। ତ ଆମେ ଅଧିକ ଭିଟାମିିନ ଡି ନେଇକି କିଛି ପିଲା ତ ବ୍ୟାୟାମ କରି କରି ଅ ସେମାନେ ବେହୋସ୍ ହୋଇଯାଆନ୍ତି ତ ଅଧିକ ଭିଟାମିିନ ଡି ନବାଟା ବି ଭଲ ନୁହେଁ। ଏଇଥିରୁ ଆମେ ଜାଣିପାରୁ।
ହଁ ହଁ ସେଇଟା ବି ଠିକ କଥା କହିଲେ ଆ ସୂର୍ଯ୍ୟ ନମସ୍କାରରେ କେତେ ଗୋଟିଏ ଯୋଗ ଲାଗି ଅଛି?
ବାସ୍ତବିକ କହିବାକୁ ଗଲେ ମୁଁ ସ୍ପଷ୍ଟ ମୋର ମନେ ପଡୁନାହିଁ। ମୁଁ ଧିରେ ଧିରେ ମୋ ସ୍ମୃତି ଦୁର୍ବଳ ହୋଇ ପଡିଲାଣି କାହିଁକିନା କେତେ ବର୍ଷ ହେଇ ଲାଣି ମୁଁ ବିଦ୍ୟାଳୟ ଛାଡି ସାରିଲାଣି। କିନ୍ତୁ ଅ ସେଥିରେ ପର୍ବତ ଆସନ, ଏବଂ ତାପରେ ହଁ! ମନ ପଡ଼ୁନାହି ମତେ ହଁ
ହଁ ସେଇ ସବୁ ଆସନ ମୁଁ ଏଇନା ଆପଣଙ୍କୁ କହିବି କିନ୍ତୁ ମୁଁ କହୁଛି କି ଆପଣ ଯୋଉ ଜାଣି ସେମିତି ସୂର୍ଯ୍ୟ ନମସ୍କାର ସେଥିରେ କେତେ ଗୋଟି ଯୋଗ ରହିଛି? ମାନେ ନମ୍ବର ଏକ ଦୁଇ ଦୁଇ ତିନ କେତେଟା ରହିଚି?
ଆଉ ମୁଁ ତାହେଲେ ଚେଷ୍ଟା କରିବାକୁ ଚାହିଁବି କି ମତେ ଲାଗୁଛି କି ସାତ ଗୋଟି କିମ୍ବା ନଅ ଗୋଟି ବୋଧେ!
ନାଇଁ ନାଇଁ ବାର ଗୋଟି ଯୋଗ ରହିଅଛି! ସୁର୍ଯ୍ୟ ନମସ୍କାର! ହଁ ମୁଁ ବର୍ତ୍ତମାନ ଆପଣଙ୍କୁ ସୂର୍ଯ୍ୟ ନମସ୍କାର କିଭଳି କରିବେ ଏବଂ ତାର ପ୍ରତ୍ୟେକଟି ଆସନର ନାମ କହୁଛି ସେଇଭଳି ଭାବରେ ଆପଣ ସି କିକି ଘରେ କରିପାରିବେ!
ହଁ, ହୁଁ ଆପଣ କୁହନ୍ତୁ ମୁଁ ଆପଣଙ୍କ ନିକଟରେ ଚିରଉପ ସୁଟ
ଓହୋ ଧନ୍ୟବାଦ ପ୍ରଥମେ କଣ କରିବେ ଶାନ୍ତ ହୋଇ ଆଖି ବନ୍ଦ କରି ହାତକୁ ଢିଲା ଛାଡି ସିଧା ଛିଡା ହୋଇ ପଡ଼ିବେ ଆଖି ବନ୍ଦ କରି! ତାପରେ ଯେତେ ଗୋଟିେ ଆସନ କରିବେ -ପ୍ର - ପ୍ରଥମେ ସୂର୍ଯ୍ୟଙ୍କର ଯୋଉ ବାରଟି ନାମ ଅଛି ଗୋଟେ ଗୋଟେ କରି କହିବେ ମନେକର ପ୍ରଥମେ ଯୋଉ ସୂର୍ଯ୍ୟ ନମସ୍କାର କରିବେ ମନେକର କହିଲେ ଓମ୍ ସୂର୍ଯ୍ୟାୟ ନମଃ! କହିକି ଆରମ୍ଭ କଲେ ପ୍ରଥମ ଏକ ଏକ ଏକରେ ହେଲା ପ୍ରଣମା ଆସନ! ପ୍ରଣମା ଆସନରେ କଣ କରିବେ ନା ଆଖି ବନ୍ଦ ରହିବ ହାତ ଦୁଇଟିକୁ ଉପରକୁ ଟେକି ନିଜ ବକ୍ଷ ମଝିରେ ହାତ ଯୋଡି ଛିଡା ହେବ ସେଟାକୁ କୁହନ୍ତି ପ୍ରଣମା ଆସନ ତା ପରେ ଦୁଇ ନମ୍ବରରେ ହଉଛି ଆଖି ଖୋଲିବେ ତାପରେ ହବ ହସ୍ତ ଉତ୍ଥାନ ଆସନ ହସ୍ତକୁ ଉଠେଇବାକୁ କୁହନ୍ତି ହସ୍ତ ଉତ୍ଥାନ ଆସନ! କଣ କରିବେ ନା ହାତ ଦୁଇଟିକୁ କାନର ଦୁଇ ପଟେ ମାନେ ମାନେ ଚାପି ନିଜ ଅଣ୍ଟା ସାହାଯ୍ୟରେ ପଛୁକୁ ବଙ୍କା ହେବେ ସେଇଟାକୁ କୁହନ୍ତି ହସ୍ତ ଉତ୍ଥାନ ଆସନ! ତାପରେ ତୃତୀୟରେ ଆସିବ ପାଦ ହସ୍ତାସନ। ପାଦକୁ ହସ୍ତରେ ଛୁଇଁବାକୁ କୁହନ୍ତି ପାଦ ହସ୍ତାସନ, ସେହି କାନରେ ଲାଗି ରହିବ ଦୁଇଟି ହାତ ହାତ ଆପଣ ଅଣ୍ଟା ସାହାଯ୍ୟରେ ତଳୁ କୁ ନଇଁ ପାଦ ଦୁଇ ପାଦକୁ ହାତରେ ଛୁଇଁବାକୁ ଚେଷ୍ଟା କରିବେ। ଆପଣ ଯଦି ଆପଣଙ୍କ ନାକକୁ ଆଣ୍ଠୁରେ ଲଗେଇ ପାରିବେ ଏଇଟା ଆହୁରି ଭଲ। ଠିକ ଅଛି, ତାପରକୁ ଯିବା। ହଁ, ତାପରେ ଯିବା ଦକ୍ଷିଣ ଅଶ୍ୱ ସଞ୍ଚାଳନ ଆସନ ଏହି ଆସନରେ ରେ ନିଜ ଡାହାଣ ଗୋଡକୁ ପଛୁ କୁ ନେବେ। ବାମ ଗୋଡକୁ ଦୁଇ ହାତ ମଧ୍ୟରେ ରଖି ମୁହଁ କୁ ଉର୍ଦ୍ଧ୍ୱମୁଖା କରିବେ ଏହା ହଉଛି ଦକ୍ଷିଣ ଅଶ୍ଵ ସଞ୍ଚାଳନ ଆସନ।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
ଏହା ପରେ ଆପଣ କରିବେ ପର୍ବତା ଆସନ, ପର୍ବତା ଆସନରେ କଣ କରିବେ? ଆପଣଙ୍କର ଦୁଇଟି ଗୋଡକୁ ପଛୁକୁ ନେଇଯିବେ ଯୋଉଠି ଡାହାଣ ଗୋଡ ଥିଲା ସେଠିକି ବାଁ ଗୋଡ ନେଇଯିବେ ହାତ ଦୁଇଟି ଯେମିତି ଥିଲା ସେମିତି ରହିବ ଏବଂ ନିଜ ଦେହ ବା ଶରୀରଟିକୁ ଭିସେପ କରିବେ।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
ମାନେ ଅଣ୍ଟାଟାକୁ ଉପରକୁ ଉଠେଇ ଭିସେପ କରିବେ। ବୁଝିପାରିଲେ? ଏଟା ହେଉଚି ପର୍ବତା ଆସନ।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
ଏହାପର ଆସନର ନାଁ ହଉଛି ଷଷ୍ଟାଙ୍ଗ ପ୍ରଣିପାତ ଆସନ। ଏହାର ନାଁ କଣ ପାଇଁ ଏପରି ଦିଆ ହେଇଚି କାରଣ ଦେହର ଛଅଟି ଅଙ୍ଗ ଭୂମିରେ ଲାଗି ରହେ। ତେଣୁ ୟାର ନାଁ ଦିଆଇ ଷଷ୍ଟାଙ୍ଗ ପ୍ରଣିପାତ ଆସନ ଏହି ଆସନରେ କଣ କରିବେ ଯେଭଳି ଭାବରେ ଆପଣ ପର୍ବତା ଆସନରେ ଥିଲେ। ସେଭଳି ଭାବରେ ଆପଣଙ୍କ ପାଦ ଦୁଇଟି ଲାଗି ରହିବ। ଏହାପରେ କଣ କରିବେ ନିଜର ଦୁଇ ଆଣ୍ଠୁକୁ ଭୂମିରେ ଲଗେଇବେ ଏବଂ ଆପଣଙ୍କର ପକ୍ଷକୁ ଝୁଲେଇ ରଖି ଉ ଉର୍ଦ୍ଧ ମୁଖା ହେବେ। ସେଇଟା ହଉଛି ଷଷ୍ଟାଙ୍ଗ ପ୍ରଣିପାତ ଆସନ। ଏହାପରେ ଆପଣ କରିବେ ପୂର୍ଣ ଭୋଜଗାସନ। ପୂର୍ଣ ଭୁଜଙ୍ଗାସନରେ କଣ କରନ୍ତି? ନା ସେଇଭଳି ଭାବରେ ଥିବେ ଗୋଡ ଦିଟା ରା ମାନେ ପାରିଦେବେ ଏବଂ ନାଭିକୁ ଭୂମିରେ ଲଗେଇ ନିଜ ଦେହକୁ ଉର୍ଦ୍ଧଗାମୀ କରିବେ। ମାନେ ମୁହଁ ଉପରକୁ ରଖିବେ ଏଇଟା ହଉଛି ପୂର୍ଣ୍ଣ ଭୁଜଙ୍ଗାସନ। ଏହା ପରେ ଆପଣ କରିବେ। ପୁର୍ନହ ପର୍ବତା ଆସନ। ପୁଣି ଆଉଥରେ ସେଇଭଳିଆ ଆପଣଙ୍କ ଦେହକୁ ଶରୀରକୁ ଭିସେପ କରିବେ ସେଇଟା ହଉଛି ପୁନଃ ପର୍ବତ ଆସନ ପୁନଃ ପର୍ବତ ଆସନ ପରେ କରିବେ ପୁନ ସରି ଗାମ ଅସ୍ୱ ସଞ୍ଚାଳନ ଆସନ। ବାମ ଅଶ ସଞ୍ଚାଳନ ଆସନରେ ନିଜ ବାମ ଗୋଡକୁ ପଛକୁ ନେବେ ଡ଼ାହାଣ ଗୋ ଗୋଡକୁ ଦୁଇ ହାତ ମଧ୍ୟରେ ରଖିବେ ଏବଂ ମୁହଁକୁ ଉର୍ଦ୍ଧ୍ୱ ମୁଖା କରିବେ। ଏଇା ହଉଛି ବାମ ସ ସଞ୍ଚାଳନ ଆସନ ବାମ ଅସ୍ଵ ସଞ୍ଚାଳନ ପରେ କରିବେ ପୁନଃ ପାଦ ହସ୍ତାଶନ। ପୁଣି ହାତ ଦୁଇଟିକୁ ପାଦ ପାଖରେ ମାନେ ଯୋଡ଼ିବେ। ତାପରେ କରିବେ ପୁନଃ ହସ୍ତ ଉତ୍ଥାନ ଆସନ। ପୁଣି ଆପଣଙ୍କ ହାତକୁ କାନ ଦିଇ ପଟ ସାଇଡ ରେ ଯୋଡ଼ି ଦେହକୁ ପଛକୁ ବଙ୍କେଇବେ। ତାପରେ
ତାପରେ ମାନେ ସେହି ଆସନ ପର ଠାରୁ ପୂର୍ଣ୍ଣ ହବାର ସବୁ ସେଇ ପୂର୍ବ ଆଶ୍ର ଗୁଡ଼ାକ ରିପିଟ୍ ହବ।
ହଁ ଦୁଇ, ତିନୋଟି ମାନେ ବାମ ସୋ ସଞ୍ଚାଳନ ପରେ ଠିକ୍ ଅଛି ତାପରେ, ପୁନଃ ପର ପ୍ରଣାମ ଆ ସନ କରିଦେବେ। ତାପରେ ଗୋଟେ ସେଟ୍ ସରିଗଲା। ସୂର୍ଯ୍ୟ ନମସ୍କାର ଏଇଭଳି ଭାବରେ ଆ ଆପଣ ଯେତେଟା ସେଟ୍ କରିପାରିବେ ଏ ତେ ସେଟା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ।
ଆଶା କରୁଛି ଆପଣ ପୁରା ଭଲ ଭାବରେ ସୂର୍ଯ୍ୟ ନମସ୍କାର ଆସନଟିକୁ ବୁଝି ପାରିଥିବେ।
ହଁ ମୁଁ ଆପଣଙ୍କ କଥା ଶୁଣିକି ସବୁ ଆସନ ଗୁଡାକ ଭଲ ଭାବରେ ବୁଝିପାରିଛି ଏବଂ ପ୍ରତିଦିନ ଜୀବନରେ ସକାଳୁ ଉଠି ମୁଁ ଆଶା କରିବି କି ମୁଁ ଡେରି ଯାଏଁ ନ ଶୋଇ ସକାଳୁ ଉଠିକି ହେଇ ଆସନ ଗୁଡ଼ାକ କରିବାକୁ ଚେଷ୍ଟା କରିବି। ଆପଣଙ୍କର କଥା ଶୁଣି ହଁ ସଫଳ ବି ହେବେ। ଆପଣ କଥା ଶୁଣି ମୋର ଦିନଟି ବହୁତ ଶୀର ଉପକୃତ ହେଲା। ଏବଂ ମୋର ଚଲା ପଥରେ ପୁଷ୍ପ କୁଶମିତ ହୋଇ ଉଠିଲା।
ଆ
ବେ କୌଣସି କାରଣବଶତଃ ବ୍ୟସ୍ତ ହୋଇଯାଇଥିବାରୁ ଆପଣଙ୍କୁ ପରେ କଲ କରୁଅଛି।
ହଉ ଧନ୍ୟବାଦ ଆପଣଙ୍କର ଦିନଟି ଶୁଭମୟ ହେବ।
ଆଜ୍ଞା।
ରଖନ୍ତୁ।